ହଁ ହଁ ଶୁଭୁଚି?
ଗୁଡ଼ ମନି
ହଁ ହିଁ ହ ହୋ ହୋ ଆଉ କଣ କରୁଚ?
କିଛି ନାଁ ରୋଷେଇ କରଥିଲି ଆଉ।
ସେଇ ପୁଣି ତ କାମ ସେଇଆ ଆଉ।
ହଁ ଆମର କାମ ତ ସେଇ ଏଇ ଟାଇମ ଟାରେ ରୋଷେଇ
ହଁ ଆ ଛୁଆ ତାପରେ ପଳେଇ ଆସିବେ ଛୁଆ ତାପରେ ତାଙ୍କ ଧନ୍ଦାରେ ବ୍ୟସ୍
ହଁ ମୋର ତ ଏବେ ଆସିବନି ପୁଅ ମୋର ଆସିଲା ବେଳକୁ ଚାରଟା ବେଡେ ତମର ଏବେ ଆସ
ଓହୋ ତମେ ଚାରଟା ଆସିବ ଆ କୋଉ କ୍ଲା
ତାଟା ଚାରିଟା ହେଇଗେଲାଣି ସେଟା ଚତୁର୍ଥା ହେଇଗଲା।
ଓହୋ ଆ ସେଇଥିପାଇଁ ଆଉ ନାଇଁ ହଁ ହଁ।
ଯେତେବେଳେ ଆସ
ସେ ଲେଟରେ ନାଇଁ ମାନେ ଦଶଟା ରୁ ଚାରିଟା।
ନ ହଁ ବଡ ମାନଙ୍କର ଦଶଟା ଚାରିଟା ହେଁ ମାନେ ଟୁ କ୍ଲାସ ପର୍ଯ୍ୟନ୍ତ
ହଁ।
ହଉଚି ଯୋଉ ସକାଳେ ଥି କ୍ଲାସ୍ ପର୍ଯ୍ୟନ୍ତ ଯେ ଏବେ ହେଇଗଲା ମାନେ ଦଶଟା ହେଇଗଲା।
ଓହୋ ନାଇଁ ମୋ ପୋ ସେେଇ ଟୁ କ୍ଲାସରେ ଅଛି ନା ଏଇ ପୁଣି ସେ ଯାଉଚି ସକାଳୁ ଯାଉଚି ଆସୁ ସାଢେ ବାରଟାରେ ଆସିବ।
ହଁ ସେଇ ସକାରେ।
ହଁ ପରା। ଆଏ ଛୁଆଙ୍କୁ ତ ଏଇ ସକାଳ ଟାମ୍ ଯାହା ଦଶଟାରେ ମାନେ କାମ କାମ ସାରିକି ପୁଣି ଚାରିଟା ପର୍ଯ୍ୟନ୍ତ ଫାଙ୍କା।
ହଁ ତାପରେ ତାଙ୍କା କାମ ମାନେ ସେଇ ସେ ଖାଇକି ଯିବ ଯାହା ରୋଷେଇ କରିଦେଇଥାଏ ଏ ଯା ଭାତ ଡାଲି ଯ ଭଜା ଫଜା କ କରିଦିଏ ରୁଟି ନେଇଯାଏ। ଭଜା ରୁଟି ଭଜା ନେଇଯାଏ ଆଉ ମୁଁ ଯାହା ଖାଇଦେଇକି ଭାତ ପଳଏ। ତାପରେ ଯାହା ଘର ଲୋକଙ୍କ ପାଇଁ ହବ ଆଉ।
ଡି ଏକାଥର ସେଇଥିରେ କରଦୌନ କି?
ଭାତଟା ନା ଭାତଟା ତା ପାଇଁ ଥରେ ବସେଇଦିଏ, ଆଉ ଭାତ ଟା ହେଲା ବେଳକୁ ସେ ସମସ୍ତେ ଖାଇଲାବେଳେ ସାଢେ ଗୋଟେ। ସେ ଭାତ ଥଣ୍ଡା ହେଇଯାଇଥିବ ଶୁଖି ଯାଇଥିବ। ଯାହେଲେ ବାପା ମା ଟିକେ ବୟସ ହେଇଗଲାଣି, ତାଙ୍କୁ ଆଉ ସୁଖିଲା ଭାତ ଅରା କଣ ଭଲ ଲାଗିବନି ଖାଇଆକୁ।
ସେମାନେ କିଏ କିଏ ଅଛନ୍ତି କି? ତମେ ଶାଶୁ ଘରେ ରହୁଚ ନାଇଁ କି?